ହାଲୋ।
ହଁ।
ହଁ ଆଜ୍ଞା ନମସ୍କାର।
କର ଆଜ୍ଞା।
କଣ କରୁଚନ୍ତି ଏବେ?
ବସିଛି ଆପଣ ଯେ
ମୁବି ଆଜ୍ଞା ବସିଚି ଆଉ କଣ ଖାଇଲେ?
କଣ ପିଠା ମିକସଚର ଟି ଖାଇ ଦେଇଛି
ଆଚ୍ଛା ଆଚ୍ଛା ଆଛା ମଧ୍ୟାନ ସମୟରେ ଖାଇଥିଲେ ମଧ୍ୟାହ୍ନ ସମୟରେ କଣ ଖାଇ
ମ-ମଧ୍ୟାହ୍ନ ସମୟରେ ଭେଜ ବିରିୟାନୀ ଖାଇ ଆଜ୍ଞା ଆଉ ଆପଣ
ଆଛା ପଖାଳକୁ ଆଳୁ ଭଜା।
ଓହୋ ଏକ ନମ୍ବର ଟେଷ୍ଟ ହଉଥିଲା ନା
ଆଜ୍ଞା ଆଜ୍ଞା ଘରଇ ଖାଇବା ଭଲ ଲାଗେ ଘର ଖାଇ
ଆଜ୍ଞା ଆଉ ଆପଣଙ୍କ ଆଡେ କଣ ବର୍ଷା ହଉଛି କଣ
ବର୍ଷା ନାହିଁ ଆଜ୍ଞା ହେଇନି।
ଓହୋ
ଟିକେ ଆପଣଙ୍କ ଗାଡେଇ ହେଇଥିଲା ବୋଧେ
ହଁ ଆମ ଆଡେ ଟିକେ ଟିକେ ହେଇଥିଲା ଆଉ ବରସା
ଆଜ୍ଞା ଆଜ୍ଞା ଆଜ୍ଞା ଜାଣିପାରୁଛି ଜାଣିପାରୁଛି ସେଇ ଟିକେ ଏଇ ବର୍ଷା ସମୟେ ଆରମ୍ଭ ହେଲାଣି
ହଁ ବରା
ଏଥିପାଇଁ ଟିକେ ବର୍ଷା ଟା ହଉଛି ଆଉ
ହୁଁ
ହେଲେ ସନ୍ତୁଳନଟା ଭଲ ରହିବ ଏବେ ଗରମ ଯୋଉ ହଉଛି। ଟିକିଏ କମ୍ ହେବ।
ହଁ ଠିକ୍ କହିଲେ ଆଜ୍ଞା ଠିକ୍ ଠିକ୍।
ଆଉ ଘରେ ସବୁ ଭଲ ଅଛନ୍ତି ଆଜ୍ଞା?
ହଁ ଭଲ ଅଛନ୍ତି ଆଜ୍ଞା ଆପଣଙ୍କର?
ହଁ ଆଜ୍ଞା ଭଲ ଅଛନ୍ତି ସବୁ ଠିକ୍ ଠାକ୍ ଅଛନ୍ତି।
ଆଉ ସବୁ କଣ କରୁଛନ୍ତି?
ସମସ୍ତେ ଅଛନ୍ତି ଆଜ୍ଞା ଘରେ ଯାଇଛନ୍ତି ବାହାରକୁ ବୁଲିବା ପାଇଁ ଯାଇଛନ୍ତି?
ଓହୋ ତମେ ଗଲନି?
ନାଇଁ ଆଜ୍ଞା ଆମେ ଯାଇନୁ ଆପଣ କୋଉଠି ଅଛନ୍ତି?
ଆ ମୁଁ ଘରେ ଅଛି ଆଜ୍ଞା।
ଆଛା। ଆଉ କ୍ଲାସ ଯିବେନି ଆଜ୍ଞା?
କ୍ଲାସ୍ ଶ୍ରେଣୀ?
ଶ୍ରେଣୀ ଯିବେନି?
ନାଇ ଯିବା ଆଉ ଟିକେ ପରେ ଆଉ।
ଆଜ୍ଞା ଆଜ୍ଞା।
ଆଉ ଆପଣ କଣ ପଢାପଢି କରୁଛନ୍ତି ନା?
ଆଁ ଆଜ୍ଞା କିଛି ପଢାପଢି କରିନୁ ଏବେ? କିଛି ପାଇଁ ମାନେ କିଛି ପାଇଁ ଅବଧି ରଖା ହେଇଛି କିଛି ସମୟ ପରେ ଆରମ୍ଭ କରାହବ।
ଆଜ୍ଞା କଣ କରିବେ?
ଦେଖିବା କିଛି ଭଲ କାର୍ଯ୍ୟ କରିବା। ଭଲ ପଢା ପଢି କରିବା।
ହଉ ଆଜ୍ଞା ହଉ।
ଆପଣ କଣ ପଢାପଢି କରନ୍ତି?
ମୁଁ ଏବେ ଟିକେ ରହିଯାଇଛି ଆଉ। ଟିକେ କଣ ପାଇଁ ସରକାରୀ ଚାକିରି ପାଇଁ ସରକାରୀ ଚାକି ଚାକିରି ପାଇଁ ପ୍ରସ୍ତୁତ ହେଉଚୁ ଆଉ।
ଆଚ୍ଛା ଆଛା।
ଆଉ
ଆଉ କଣ ଖାଇଥିଲା ଆ
ଉ
କଣ ଖାଇଥିଲେ ସକାଳେ।
ଖାଇଥିଲି ଭାତ। ପଖାଳ। ମି
ଆଚ୍ଛ। ଆଚ୍ଛା ଆଛା ଆଚ୍ଛା ଜାଣି ପାରୁଛି ଜାଣିପାରୁଛି। ଆ ଆପଣ ଏଇ ସମୟରେ ଏଇ ବର୍ଷା ସମୟରେ କୁଆଡେ ବୁଲିବାକୁ ଯାଇନାହାନ୍ତି।
ହ୍ୟାଲୋ।
ଆପଣ ଏଇ ବର୍ଷା ସମୟରେ କଆଡେ ବୁଲିବାକୁ ଯାଇନାହାନ୍ତି।
କଣ।
ଏହି ବର୍ଷା ସମୟରେ କୁଆଡେ ବୁଲିବାକୁ ଯାଇନାହାନ୍ତି।
ବୁଲିବାକୁ କଣ ବର୍ଷା ନୂଆ ବର୍ଷା ରେ ଓଦା ହେଲେ ପୁରା ଥଣ୍ଡା ଜର ହୁଏ ସେ ତା ପାଇଁ କୁଆଡ଼େ ଯାଇନୁ ଆଉ।
ସେଇ କଥା ତାହେଲେ ଠିକ୍ ଜାଣିଛନ୍ତି ଆପଣ।
ହଁ। ଆଉ ଆପଣ କୁଆଡେ ଯାଇନାହାନ୍ତି ନା କଣ ବୁଲାବୁଲି କରିବା ପାଇଁ।
ନାଇଁ ଆଜ୍ଞା ଆମେ ବି ଯାଇନୁ ବର୍ଷା ପାଇଁ ଟିକେ ଯାଇନୁ ବର୍ଷା ଟିକେ ଛାଡ଼ିଲେ ଯିବୁ।
ଆ ହଁ।
ଆପଣଙ୍କର ରକ୍ଷଣା ଛଣ କିପରି ଭାବେ ଚାଲିଛି।
କ‌‌ଣ କଲେ?
ରକ୍ଷଣାବେକ୍ଷଣ।
ଆଜ୍ଞା।
ଆଜି କାଲି କଣ ଖାଇବାକୁ ପ ପସନ୍ଦ କରନ୍ତି ଆପଣ।
ମୁଁ।
ଆଜ୍ଞା।
ମୁଁ ଭେଜିଟେବୁଲ ଖାଇବାକୁ ପସନ୍ଦ କରେ ପନିପରିବା ସବୁଜ ପ ପନିପରିବା।
ଆଚ୍ଛା ଆଛା ଆପଣ ସବୁଜ ପନିପରିବା ଖାଇବାକୁ ଭଲ ପାଆନ୍ତି।
ଆଉ ଭଜା
ଆଜ୍ଞା।
କଲରା ଭଜଜା। ଏମିତି ବିଭିନ୍ନ ପ୍ରକାରର। ବିଭିନ୍ନ ପ୍ରକାର ଖାଦ୍ୟ ଆଉ। ଆଉ ଆପଣଙ୍କୁ କଣ ଭଲ ଲାଗେ?
ଆମଙ୍କୁ ବି ସବୁ ସାକାହାରୀ ଭଲ ଲାଗେ। ଆଉ ମାଂସସୀ ବି ଭଲ ଲାଗେ। ସେଇଭଳି। ଜାଗା ଦେଖିକିକ ଖିଆ ଯାଏ ଆଗେ।
ଏମିତି
ଆଚ୍ଛା ଆଜ୍ଞା।
ଆଉ କୁଆଡୁ କୁଆଡୁ ବୁଲି ଯାଇଛନ୍ତି ଆପଣ।
ଆମେ କନ୍ଧମାଳର ବହୁତ କିଛି ଜାଗା ବୁଲି ଦେଇଚେ କିନ୍ତୁ।
କୋ କୋଉ କୋଉ ଜାଗା ବୁଲିଚନ୍ତି।
ବହୁତ କିଛି ତ ଜାଗା ବୁଲି ଦେଇଚି କିନ୍ତୁ ଗୋଟେ ଜାଗା ଟେ ବୁଲି ପାରିନି।
ସେଇଡା ହୋଉଛି ମଣ୍ଡାସରୁ। ମଣ୍ଡାସରୁ ଜାଗା ଟିଏ ଟିକେ ବୁଲିନାହିଁ। ଦେଉତାଛି ରାାଇ ରାୟକ ସ୍ଥାନରେ ଅବସ୍ଥିତ।
ଆଜ୍ଞା।
ସେଇ ଉ ସ୍ଥାନଟିକୁ ମୁଁ କେବେ ଭ୍ରମଣ କରିନାହିଁ।
ହୁଁ ଯାଆନ୍ତୁ ଦିନେ ବୁଲିକି ଆସନ୍ତୁ? ଭଲ ହେଇଥିବ ନା?